ହଁ। ହ୍ୟାଲୋ। କଣ କରୁଛୁ?
ହ
ହଁ।
ଆଁ
ଟୱାର ଉପରକୁ ଆସୁନୁ।
କହିଲେ କଣ କରୁଚ?
ଏଇ ବସିଥିଲି ରୋଷେଇ ଭାତ ବସେଇି ତ ବସିଥିଲି ଆଉ।
ରୋଷେଇ ସରିଲାଣି?
ନାଁଲେ ଭାତ ବସିଚି। ତୁ?
ହ୍ୟାଲୋ।
ହଁ ତୋ ରୁଟି କଣ କରୁଚ?
ହଁ।
ଡୁୁ କ ଡୁଡୁ କଣ କରୁଚ କିିଲୋ?
ଡୁଡୁ ଏଇଠୀ ବୁଲୁଚି ବରା ଖାଇ ଖାଇ ଖ ବୁଲୁଚି।
ହଁ ଆଉ ମନେପକୋଉନି ଆଡେ କଥା?
କହନା ଆସିକି ଯଯୋଉ ପାଲା ଏଠି ଆସିଲେ ମାନେ ଏତେ ଜିଦି କହୁଛ ସେଇଠି ଏମିତି ଦୋକାନକୁ ପଳଉଥିଲା କହିଲ ଯୋଉ ବଜାର ଆଡେ ଏଇଠି ରହିକି ବାପ ପାଙ୍କୁ ଆସୁ ଆସୁ ଆଗ ଅଜା ଫୁଟି ହେଲା ମାନେ ଦୋକାନ ଗହଳି ଛନ୍ତି ସେ ପର୍ଯ୍ୟନ୍ତ ଏବେ ଅପେକ୍ଷା କରିଲାନି ଏତେ ଜୋରେ କାନ୍ଦିଲା ସେ ପୁଅ ସେଠୁ ନେଇକି ମାନେ ବାଇକ ନେଇକି ଗଲା ସେ ଆଉ ଗୋଟେ ଦୋକାନରୁ ଯାଇକି ନେଇକି ଆସିଲା ଦିଟା ପ ବାପା ଏଠୁ ପଛରେ ଆହୁରି ଗୋଟେ ଫୁଟି ନେଇକି ଆଇଚନ୍ତି ହେଲା ତାପରେ ରାତିରେ ହଉଛି ମୁଁ ଗଲି ତା ପାଇଁ ଲୋକେଟା ଆଣିବ ବୋଲି ନୟାଗଡ ଯେ ପୁଣି ଆସିଲା ଭିତରେ ସେ ଆଉ ଦିଟା ନା ତିନିଟା ଫୁଟି ଆଣିକି ଦେଇ ଏଥିରେ ମୁଁ ଆସିଲା ବେଳକୁ ପୁଣି ଲସି ନେଇକି ଆଇଚି ଲସି ପୁଣି ପିଇଲା। ଏବେ ଦେଖୁନ ସକାଳୁ ଉଠୁ ଉଠୁକା କହିଲା ଆଗ ବରା ଖାଇବି। ହେଲା। ଦୋକାନକୁ ବାପା ନେଇ ଗଲା ବେଳକୁ ଦୋକାନ ଆଡେ ସେ ଦୋକାନୀ ବି ଉଠିନି ବରା ତ କରିବ ଛାଡ। ଏ ଛଅଟା ବେଳକୁ କିଏ କହିଲ ବରା ପାଇଁ ଛାଣିକି ଥୋଇ ଦେଇଚି କାନ୍ଦ ଯୋ କାନ୍ଦ କାହିଁଣ କଣ। ଏନି ସେଠୁ ପୁଅ ଯାଇକି ବରା ନେଇକି ଆଇଚି ଖିଆ ହୋଉଚି ବୁଲି ବୁଲି। କ ଏମିତି ଭି ଆ ପି ଭଳିଆ ଥିଲା ଆଉ ଏଇଠା ଆଜି ମୋ ବାପାଙ୍କୁ ବୋଉ ଭାଇକ ହଇରାଣ କରିବା ପାଇଁ। କମ ଜିଦି କରୁଚି ଖାଲି ଏଇଟା ମାନେ ଏଇଟା। ନହେଲେ ହବନି। ନାଚ କରାହଉଚି ବରା ଖାଇ ଖାଇକା।
ନା ହ୍ୟାଲୋ।
କଣ ରୋଷେଇ ହେବ ଆଜି?
ଆଜି ଯାଉଚି ପୋଟଳ ଆଳୁ ତରକାରୀ କରିଦେବି ପଇଡ଼ ଆଣିଚନ୍ତି ଯେ ଭ ଭଜା କରିଦେବି ଆ
ହଁ।
ଏମାନ ତ ଏ
କାଲି ଆଣିଲେ ରୂପା ଲକେଟ ଗୋଟେ ସୁନାର କିଣି ହବନି ସୁନା ଭା ଭାଙ୍ଗି ଦେଇଚି ଆଉ ରୂପ ଲକ୍ କେଟାଣିଛି ଯେ ଆଠଶହ ଟଙ୍କା ପଡିଲା କାନ ପରାଟ ବାପା ସୁଣନାକୁ ତ
ରେଟ ଅ କାନରେ ଯୋଉଟା ମୁଁ କରିିବେଲି
ଆଗରୁ ଦେଖୁନ ତିନିଶହ ଚାରିଶହ ପଡୁଥିଲା ଏବେ ମାନେ ଆଠଶ ଟଙ୍କା ପଡିଲା ଏଇି ଚଛୁଟିଆ ଲୋକେଟେ।
ମୁଦି ଯୋଡ ଗଲେ ଦେଖୁଛି ପନ୍ଦରଶତ ହଜାର ପଡୁଛି। ମୁଁ ଗୋଡ ମୁଦି ପାଇଁ ଯୋଉଟେ କଣ କହୁଛିଦିନ ସୂର୍ଯଦା କହିଲେ ବାରଶହ।
ଏ ପାଉଁଜି ଯୋଉ ହଉଥିଲା ହଜାର ବାରଶହରେ ଏବେ ଦେଖୁନ ହେଇ ପାଉଁଜି କି ନା ଏଇ ପତଳା ପତଲା ନିକା ଏ କ ଦେଖୁଥିଲି ଯେ ସେଟା ବାଇଶ ପଚିଶ ତିନି ହଜାର ଉପରେ ଆଉ ତାଠୁ କମୁନି କୋଉଟାଲେ।
ହଁ ବା। ସେତେବେଳେ ଦେଖେ ଆମେ କଲିକତା ଯାଇଥିଲୁ ବୁଲିି ଯେ ପା ଟଙ୍କା ହଜାର ଟଙ୍କାରେ ହେଇଯାଉଥିଲା ଏବେ ଯଦି କଲିକତା ବୁଲିଯିବ ବଲେ
ଚିତ୍ର ମୋର ଛିଡି ଯଇଛି ଯେ ଆଣିବି ବୋଲି କଣ ଆଣିବି ହବନି ଆଉ ମୁଁତ କହୁଛନ୍ତି ଇଚ୍ଛା କରନ ଏତେ ରେଟ୍ ଆଉ କିଣିହବନି। ଯୋଉ ମଙ୍ଗଳସୂତ୍ର ଲକେଟ ଗୋଟେ ଖାଲି ଦେଖୁନ ପଡୁଛି ଷାଠିଏ ସତୁରି ହଜାରାାନଁ।
ହଁ।
ଦି ଗ୍ରାମ ରେ ପୁଣି ଆଉ ତାଠୁ କମ ରେ ଆଣିକି ଏମତି ଚଳେଇହବ କି ଆଣିଲେ ତ ପୁଣି ଦି ଗ୍ରାମ ଜଣ
ପଇସା ପତ୍ର ହେଲେ ଯାହା ଯାହା ଟିକେ ସୁନାର ବା ଟିକେ କିଣିକି ପକେଇ ଦଉ।
ଏବେ ଯୋଉ ରେଟ ହାତ ମାରି ଆଣିଲୁ ଝିଅ। କଣ କରିବି ମୁଁ ମଙ୍ଗଲସୂତ୍ର କେମତି ଆଣିବି ମୋର ଭାଙ୍ଗି ଯାଇଛି। ଯାହାହେଲେ ବି ବଦଳେଇଲେ ଆହୁରି ମାନେ ପାଖାପାଖି ଚାଳିଶାଡେ ପଡିଯିବ। ଆମେମାନେ ଦଠ
ବଦଳେଇଲେ ପଡିବନି ଆହୁରି ମୁଁ ଆଣିଲ ମୋର ଏଇ ଯୋଉ ଇଏ ଆଇିଲି କଣ କହିଲୁ ହାରଟେ ହାର ଟା ଆଣିଲ ଯେ ଦି ଲକ୍ଷ ତିରିଶ ହଜାର ପଇଲା। ଆହଲେ କଦନ ମା ବାନ ମମାକା ହଁ ସେ ପଦା ଆଡେ ଆସି ବୋଧେ କାହିଁ ନାହାନ୍ତି ତ ଘରେ ପଦା ଆଡ ପଳେଇ ସେ ହଣ ବା ହଁ ରୋଷେଇ କରୁଛି ମୁଁ ଏଇଠି ବଛି ସେ ଗ୍ରାଇଣ୍ଡର କଲା ଶୁିଲାରେ ମୁଁ ଛାତୁ ପଳେଇ ଆଲିି ଆଉ। ଛାତ ଉପରେ ହେଲେ ଖରା ଆମ ସାହିରେ ବଇଛି। ମାମା ହୋ ବସି ପଦା ଆସିଲେ।
ଅପା ପୁଅ ର ଏବେ କୋଉ କ୍ଲାସ୍?
ପୁରର ନବମ ହେଲା।
ହଁ।
ନବମ। ଆମେ କହିଲି ତାକୁ ଟିକେ ଟିକେ ନ ଦେଖିଲେ ଏକ୍ସଟ୍ରା ଟଟିୁସନ ଟିକେଦବା ନହେଲେ ସେ ବାାଗ ଶାଗ ଟିକେ ନହ ଖେଳ ବୁଲ ବେଶୀ କରୁଛୁ ନା।
କଣ କରିବାକୁ ଭଲ ଭାରି ଟେନସନ ଲାଗୁଛି। କିଛି ମଣିଷ ଗୋଟେ କରିପାରୁନି ସେଇ ଟାଇମ ରେ ମାନେ କ ି କ ମଙ୍ଗଳସୂତ୍ର ମପଙ୍ଗଟା ଆଣିଦିଅ ଆଉ ଏଇଟା ଆଉ ଇ ହେଇଗଲାଣି ଭାଙ୍ଗି ଯାଉଛି। ସଜମ ଝିଅ ତ ଚୋବେଇକି ଭାଙ୍ଗିଲା କଣ କହିଲେ ନାଁ ଆର ବର୍ଷ କିନ୍ ଆର ବର୍ଷ କିନ୍ ଦବା। ଏବ ପାର ବର୍ଷ ସାର ବର୍ଷ ବର୍ତ୍ତମାନ ଏବେ ସୁନା ଟ ବି କମିଛି ଲକ୍ଷ ଅଠେଇଶ ହଜାର ନଙ୍କ ହେଇଛି କାଲି ମୁଁ ପଚାରଥିଲି। ତଥାପି କୋଉ ପଇସା ଅଛି ଯେ କିଣି ଏବେ ତ ବିଲ ବାଡି କାମ ଲାଗେଛି ହାଡେ ପଇସା ସବୁ ଯିବ।
ଆରୁ ଏଇ ନାଇନ୍ ୱନ୍ ସିକ୍ସରେ ଲକ୍ଷେ ଅଠେଇଶ। ହଁ ଆଉ ତାହାଲେ ମଗଳସୁତ୍ର
ହଁ ପରା କଣ କରିବା କହିଲ ଯୋଉ ଏଇ ସୁବୁଧି ଜୁଏଲର କୁ କି ବଢିଆ ବଢିଆ ପାଉଁଜି ଆସିଚି ଲୋ କାଲି ଯୋଉ ଲୋଭ ଲାଗୁ ଥାଏ ହେଲେ ପଇଷା ଥିଲେ ନା ଆଉ।
ଝିଅଟା ପାଇଁ ଚେନ୍ ଏମିତି ଗୋଟେ ଆଣିବି ବୋଲି ଯାଇଥିଲି ହେଟେ ଯୋଉ ଚେ୍ନ ଉଡା ଅଛି ତା ନାହି ତଳକୁ ପଡିବ ଏତେ ଲମ୍ବା ଲମ୍ବା ଛୋଟ କିଛି ବି ନାହିଁ।
ହୁଁ।
ଗଲେ ଆଉ ଫିତା ବାନ୍ଧିବ ଏଇ ରୂପାର ଲ କେଟ ଆଇଁଲିଭାରି ଆଇଁଲି ତ ରୁପା ଚେନ୍ ଟେ ଆଣିଲିହାରି ପକେଇବ ଯେ ସବୁ ବଡ ବଡ ଛୋଟ କିଛି ବି ନଥିଲା‌। ଆଉ ଟିକେ କାମଥିଲା ଯେ ଫଟୋ ଫ୍ରେମେ ଗୋଟେ କରିବି ବୋଲି ଦେଇଥିଲି ଯେ ଯାଇକି ବୋଉ ଏଠି ଯୋଉ ଛତୁ ଆଣିଲା ପରେ ମୁଁ ଏଡେ କଥା ହେବାକୁ ଆସିଚି ତ ଛତୁ ଆମ୍ବିଳ ବସେଇଚି।
ଭାତ ହେଇଗଲାଣି?
ହଁ ଭାତ ହେଇସାରିଲାଣି।
ହୁଁ ଆଉ କଣ କରିବ?
ଛତୁ ଆମ୍ବିଳା ବସେଇଚି ଆଉ କଣ ହବ ଆଉ।
ଆଉ କଣ ଭଜା ଭିଜ ଟିକେ କରିଦବ ଆଉ।
ତ ଟୋକି ମୋର ବରା ଖାଇ ଖାଇ ମୁଣ୍ଡା ମୁଣ୍ଡା ଖାଇ ପରଟା କରା ହୋଉଚି ଆଉ। ଖାଲି ଗଛ ଚଢିଲା ଲାଗେ ସମସ୍ତଙ୍କ ଉପରେ ଚଢିକି ଏ ମୋ ବୋଉର ଭାତୁ ପଡି ଯାଇଚି ଯେ କାଲି ତାକୁ କ- କମ ହଇରାଣ ତା ଉପରେ ଚଢି ଖାଲି ଭାତୁଡି ଗୁଡା ଭିଡୁଚି ହେଲା କାଟିବନି ତାକୁ
ସକାଳେ ତାକୁ ମନେ ପକୋଉଥିଲି ଲୁଗାଗୁଡା ଶୁଖେଇଲା ବେଳେ।
ଭାତୁଡି ଭିଡା ହୋଉଚି।
ତା ହସ ଟା ପୁରା ମସ୍ତ ଲାଗୁଚି।
ଆଉ ଗୋଟେ ଆଉ ଏ ଆର ଥରକ ଆଇ ହଁ। ହାତକୁ କ‌ଅଁଳିଆ କ‌ଅଁଳିଆ ଲାଗିବାକୁ ଭଲ ଭିଡୁଚି ସେ ଲୋ ଝିଅ।
ଏଇ ହାଲୋ।
ହଁ ପଛେ ପଛେ ବୁଲାଣି ମୁଁ ଯୁଆଡେ
ହାଲୋ।
ହଁ କୁହ।
ଏଇ ଯୋଉ କଣ କହିଲୁ ମୋ ପୁଅ କଣ କହୁଚି କହିଲୁ କହୁଚି ମାମା ତା ହସ ଟା ମତେ ଭଲ ଲାଗୁଚି। ହେଁ ‌
ଶୁବୁନି କଣ କହିଲ?
କହୁଚି ମାମା ପୁଅମ କହୁଚି ମାମା ତା ହସ ଟା ମତେ ଭଲ ଲାଗୁଚି।
ଏ ଯୋ କଥା କଟିଲାଣି। ଥଙ୍ଗେଇଲାଣି।
ହଁ ଆଉ ଟିକେ ସମୟ ହେଇଯା ଆଉ ସାତ ହେଇଚି। ତମର ହେଟି ଟାୱାର ଟିକେ ରହୁନି ହାଲୋ। ହାଲୋ।
ହୁଁ କୁହ।
ତମର ହେଟି ଟାୱାର ଟିକେ ରହୁନି।
ଆମର ଏଇଠି ମୋ ବାହାରେ ବୁଲିଚି ପା ନେଟୱାର୍କ ଠିକ ଠାକ୍ ଅଛି।
ହଁ ଏ କାଲି ଠାରୁ ପ୍ରୋବ୍ଲେମ ଟିକେ ଅଛି ତ ସେଥିପାଇଁ ହୋଉଥିବ ଆଉ। ଏଇ କଣ କହିଲୁ ମୋ ପୁଅ କୋହୁଚି କହିଲୁ ନା ଡୁଡିର
ନା କି ଡ୍ରେସ ଆସିଚି ଯାଇଥିଲ ଭିମାଟକୁ ଯାଇଥିଲେ ହେଲେ ଯେ କି ଡ୍ରେସ୍ ଆସିଚି ଭଗବାନ ହେଲେ କଣ ହବ ସବୁ ମାନେ ପୁଣି ଅଫର ଜାଣିଚ ଦିଇଟା କିଣିଲେ ଗୋଟେ ଫ୍ରି। ଅଫର ଚାଲିଛି ଏବେ ସେଥିରେ ଯୋଉଁ ଡ୍ରେସ ପା ଦି'ଟା କିଣିଲେ ଗୋଟେ ଭି-ମାର୍ଟ ରେ। ଆଉ ମୁଁ ତ ଆସିଲା ବେଳକୁ ସେ ଅଫିସ ବାହାରିକି ପଳେଇ ଆଉ ଆଗୁଆ ଆଉ ମତେ ଗୋଟେ ବି ଟଙ୍କା ଦେଇନାହାନ୍ତି ମୁଁ କହିବା କଥା ଯୋଉଁ ଟଙ୍କା ଆସିଥିଲା ତାଙ୍କ ଆକାଉଣ୍ଟ ଆସିଛି ସିଏ ବି ହେଇ ଟଙ୍କା ଟା ବି ରଖି ପକେଇଛନ୍ତି। ଏଇଟା ତମେ ଏଠି ଫୋନ ପେ ରେ ପଠେଇଦ ଫୋନ ପେରେ ଆସିଲେ ବି କିଛି ଲାଭ ନାହିଁଲୋ ଯୋଉଁ ଫୋ ପେ ନମ୍ବର ଟା ନୁହେଁ କି ବିୟୁଟି ହେଇଟା ରେ ଆଇଡି ଯେ ଏ ମୁଁ କହିସିଲଣିି ସିଏ ରଖିଛି ହେଟାକୁ। ବ କଣ କରିବା। ମୋର କାଲି ପୁଣି ଆନିଭର୍ସରୀ ଆସିବେ କି ନାଇଁ କେୟାଣି।
ହଁ ଲୋକ ହଉଥିଲେ ଆନବର୍ସ
କାଲି ଅଠେଇଶି ତାରିଖ ଅନିବର୍ଷରିରେ। ଦେଖାଯାଉ ତାଙ୍କ ଇଚ୍ଛା ଆଉ ମୁଁ କଣ କରି ମୁଁ କହିବା କଥା ଦେଖ ଏଇନି ଦେହ ହବା ଏଟା ମୂଳ ନା ଏଇଟା ମୂଳ କହିଲ। ମୁଁ ଏଇଠି ଅଛି। ତମେ ଚାହିଁଲେ ବି ଆସିପାରିବ। ଆଉ ସେ କେତେ ହଇରାଣ ହେଉଚି ବି ମୁଁ ଆସିଲା ବେଳକୁ ତା ଅବସ୍ଥା ଦେଖିକି ବଡ ମୁଁ କାନ୍ଦି ପକେଇଲିଣି ସେ କେମତି ଦେଖା ଯାଉଛି ମାନେ କୁହନି କୁହନି କିଛି ଗୋଟେ କରିପାରୁନି ଆଗରୁ କହିଲା ଭଳିଆ କହିଲା ସବୁ କାମ କରୁଥିଲା। ଆମେ ଆସିବୁ ଖାଲି ହେଣ୍ଟେନକି ଏପଟ ସେପଟ ହେକି ବୁଲିବୁ ସେ ପାଣିରୁ କାରୁ ଆଣିକି କି ରୋଷେଇବାସ କରିକି ସବୁ ଅଦା କରିଦଉଥିଲା। ଏବେ ଟୋଟାଲ ମାନେ କଣ ଟିକେ କଲା ବେଳକୁ ତାକୁ ଭାରି ଇଏ ଲାଗୁଛି। ମାନେ ହାଲିଆ ହେଇକି ପୁରା ଧଇଁ ସଇଁକି ପଡୁଛି ସହଜେ ଯୋଉଁ ମୁଣ୍ଡ ଟା ବୁଲେଈ ହଉଛି। ବେଶି ହଇରାଣ।
ପିଲାଟା ଛୋଟ ଅଛି ବୋଲି ଏଇନା ପଳଉଛୁ ବଡ ହେଲେ ଯାଇ ହବ ଏମିତି
ଏପାୟ ଯୋଉଁ ତମ ଗାଁ ରେ ଯୋଉଁ ଥିଲା ଉଷ୍ଣ ପ୍ରସଣ ଯୋଉଁ ଗୋଟେ ଥିଲା ପାଣି ଫୁଟୁ ଥିଲା ଯୋଉଁ କେତେ ଅସନା କରିଥିଲା ସଫା ପଫା କରିକି ଯାଉଛନ୍ତି ନା କଣ ହିଆଡ଼େ।
ହଁ ହଁ ଯାଉଛନ୍ତି ବୁଲି।
ସାଙ୍ଗରେ ଯେ ମୁଁ ଦେଖିଥିଲି ଏଇଠି ଯୋଉଁ ପାଣି ଫୁଟୁଥିଲା।
ଆଉଥରେ କେତେବେଳେ ଯିବୁ ଏବେ ଭଲ ହେଲାଣି ଆହୁରି।
ସେଇଟା ଏବେ କଣ ମାନେ ଏଇଟା ଯୋଉ ସଫାସଫି କଲେଣି କି ନାଇଁ ଏଇଟା କେତେ ଅସନା ହେଉଥିଲା ଯୋଉଁ ମୁଁ ଯାଇଥିଲି ଯଉଁ ଟାଇମ ରେ କହୁଥିଲ ଶଗଡ଼ ବୁଡିଆ ଆସଥିଲା ତ।
ଏଇଟା କଣ ହଉଛି କହିଲ ହଁ ଶଗଡ ବୁଡି ଯାଇଥିଲା କେତେ ଗାଈ ମଇଁଷି କେତେ କେତେ କଣ ବୁଡି ଯାଇଛନ୍ତି ଲୋକ ବି ବୁଡି ଯାଇଛନ୍ତି କେତେ କେତେ ଲୋକ ଦ ଲ ହଉଛି ଦେଖନୁ ମାଟି ଗୁରା ତଳୁ ଲୋକ ବି ଢ଼େରେ ବୁଲାବୁଲି କରି ଆସୁଛନ୍ତି।
ହୁ
ଆଉ ଥରେ